ସେ
ମୋ ପ୍ରିୟର ବାନ୍ଧବୀ ନମସ୍କାର ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି।
ଆଜ୍ଞା ହଁ ମୁଁ ବି ବହୁତ ଭଲ ଅଛି।
ଆଉ ଏବେ କଣ ଜଳଖିଆ କରିସାରିଲେଣି?
ଆଜ୍ଞା ଆପଣ?
କଣ କ ନାଇଁ ମୁଁ କରିନି କରିବି ଆଉ ଆଉ ଟିକେ ପରେ ବର୍ଷା ଋତୁରେ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ଏମିତି ବର୍ଷା ହେଲେ?
ବର୍ଷା ହେଲେ ମତେ ଏଇ ଜଳଖିଆ ହଁ ନିଶ୍ଚିନ୍ତ ଭାବରେ ସେଇଟା ସମସ୍ତଙ୍କର। ହୁଁ
ଏବେ ମୁଁ ପକୁଡ଼ି କରିକି ଖାଇବି ଆଉ ଟିକେ ପରେ।
ଆଜ୍ଞା
ହୁଁ
ଆମ ପାଇଁ ଦୁଇଟି ପଠେଇଦେବେ।
ନିହାତି ମତେ ବି ଏକୁଟିଆ ଭଲ ଲାଗେନି ମୁଁ ସମସ୍ତଙ୍କୁ ଡାକିକି ଖୁଆଏ। ମତେ ରୋଷେଇ କରିକି ଖାଇବାକୁ ଦେବାକୁ ବହୁତ ପସନ୍ଦ ଲାଗେ।
ବହୁତ ଭଲ କଥା।
ହୁଁ
ଆଜ୍ଞା ଆଉ ଏ ବର୍ଷା ଋ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହୋଇଥାଏ ବିଭିନ୍ନ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ କୃଷକ ଚାଷ କରିଥାଏ।
ନିହାତି ବର୍ଷା ଋତୁର ଆମର ବହୁତ ଉପକାରିତା ଅଛି ଅପକାରିତା ବି ଅଛି। ହଉ ସତ ରହୁ। ଉପକାର ହଉଛି ଆମକୁ ପ୍ରଚୁର ପରିମାଣ ଜଳ ମିଳିଥାଏ ଯୋଉଥିରେ କି ଧାନ ଚାଷ କରିବା ପାଇଁ ଚାଷୀ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି ବହୁତ ଭଲସେ ଧାନ ଚାଷ ଚାଷ ହୋଇଥାଏ ଆଉ ପନିପରିବା ବି ଚାଷ ଯେମିତି ଜହ୍ନି ଆଉ କଖାରୁ ଆଉ ଭେଣ୍ଡି ଆଉ ଲତା ଜାତୀୟ ଫସଲ ସବୁ ବଢ଼ିଆସେ ହେଇଥାଏ କଖାରୁ। ପାଣି କଖାରୁ ପୋଇ। ଏମିତି କହିବାକୁ ଗଲେ ବି ବହୁତ ଭଲ ଭଲ ପରିବା ଚାଷ କରାଯାଏ। ପ୍ରଚୁର ପରିମାଣରେ ପରିବା ମିଳିଥାଏ। ହଁ ଆଉ ଆଖ ପାଖ। ହଁ ପାହାଡ଼ ପର୍ବତ ସବୁଜ ଘାସ ଆଉ ଗଛରେ ପରିପୂର୍ଣ୍ଣ ହେଇଥାଏ।
ପରିପୂର୍ଣ୍ଣ ଥାଏ ହଁ ପ୍ରାକୃତିକ ସୌନ୍ଦର୍ଯ୍ୟ ମନର ମା ଦୃଶ୍ୟ ଅଟେ। ଆମେ ଆମ ମହାବିଦ୍ୟାଳୟକୁ ଗଲା ବେଳେ ବାଟରେ ଏକ ପାହାଡ ପଡିଥାଏ। ସେ ପାହାଡରେ ପୁରା ଅନେକ ସବୁଜ ରଙ୍ଗର ଘାସ ପୁରା ପରିପୂର୍ଣ୍ଣ ହୋଇ ରହିଥାଏ ଯେପରିକି
ପ୍ରାକୃତିକ ଦୃଶ୍ୟ ତ ବହୁତ ଭଲ ଲାଗେ।
ଯେପରିକ। ଯେପରିକି ମହାଦେବ ବସିଛନ୍ତି କି ସେପଳି ଭାବରେ ଦେଖାଯାଏ। ବର୍ଷା। ତାର କୁହୁଡି ମାଧ୍ୟମରେ ସେ ପୁରା ପାହାଡକୁୁ ପୁରା ଧୂଆଁଳିଆ। କରି ରଖିଥାଏ ଯେପରି ଯେପରି
ଯେ କହିବାରେ ଲାଗିଛି ଉଁ ବାଦଲ ସହ ହୁଁ ହୁଁ। ସେମିତି ଦେଖାଯାଏ ଆଉ ବେଳେ ବେଳେ ଇନ୍ଦ୍ରଧନୁ ବି ପଡିଥାଏ। ଇନ୍ଦ୍ରଧନୁ ତ ବହୁତ ଭଲ ଲାଗେ ଇନ୍ଦ୍ରଧନ ରେ ସାତଟି ରଙ୍ଗ। ଥାଏ ତାକୁ ବା ଘ ନିଶ ହଁ ନା ଲା ଆରେ ମାନେ ବାଘ କରିଛି।
ନିଶ୍ଚିତ ଆଜ୍ଞା।
ଉଁ ହୁଁ।
ବହାରେ ବାଇଗିଣି ଘରେ। ଘନନୀଳ ନୀଳନୀଳ ସରେ ସବୁଜ। ହରେ ହଳଦିଆ ଲ ରେ ଲାଲି ନା ରେ ନାରଙ୍ଗୀ।
ହୁଁ।
ଆଜ୍ଞା ଇନ୍ଦ୍ରଜନୀ ଧନୁ ରେ ସାତରେ ରଙ୍ଗ ଥାଏ ବହୁତ ସୁନ୍ଦର ଦେଖାଯାଏ ଆଶରେ ପଡିଲେ
ଆ ମେଘାଚନ ଅବସ୍ଥାରେ ଆଉ କେ ଟିକେ ଟିକେ ଖରା ବି ହେଇଥାଏ ସେଇ ଟାଇମ ରେ ପଡିଥାଏ
ଆଜ୍ଞା
ବର୍ଷା ଋତୁୁର କଣ ସବୁ ପର୍ବପର୍ବାଣିୀ ପଡିଥାଏ କହିଲେ ଦେଖିିବା
ବର୍ଷା ଋତୁରେ ତ ମୁଖ୍ୟ ପର୍ବ ହେଉଛି ଜେଷ୍ଠ ମାସ ଆଗକୁ ଆଷାଢ ମାସର ପ୍ରଥମରେ ରଜ ରଜ ତ ଡିସେମ୍ବର ବର୍ତ୍ତ ମାନ ଗଲା ଆଗକୁ ଆସୁଛି ରଥଯାତ୍ରା
ଏ ବର୍ଷା ଗ୍ରୀଷ୍ମ ବର୍ଷାର ମଝିରେ ପଡିଛି ତାପରେ ଏବେ ବର୍ଷା ଋତୁ ଭିତରେ ଆମର ଆସିବ ଗଣେଶ ପୂଜା ଆଉ ଜନ୍ମାଷ୍ଟମୀ ଆଉ ଏବେ ତ ଏଇଠୁ ତ ପର୍ବପର୍ବାଣିୀ ଷ୍ଟାର୍ଟ ହେଇଯିବ
ବର୍ତ୍ତମାନେ ହଁ ବର୍ତ୍ତମାନ ଓଡିଶାର ବି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଗକୁ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଯାହା ଫଳରେ କି ପୁରୀ ବଡଦାଣ୍ଡରେ ଉଁ ଭହୁତ ଭକ୍ତ ଭହୁତ ହଁ ଘର ଚଳେ ରାାଗି ରହିବ ଭକ୍ତ
ଲକ୍ଷ ଲକ୍ଷ ଭକ୍ତ କଣ ଆସିକି ପହଞ୍ଚିବେ ପୁରୀରେ
ହଁ ପୁରୀ ବଳଦାଣ୍ଡ ପୁରା ଉଛୁଳି ପଡିବ ଭକ୍ତଙ୍କ ଅନୁଭୂତି ଆ ଭ ତାଙ୍କ ଶଙ୍ଖ ଧ୍ୱନି ହୁଳୁ ହୁଳି ହୁଁ ରଥଯାତ୍ରା ଆମ ଗ୍ରାମରେ ମଧ୍ୟ ପାଳନ କରାଯାଏ ବହୁତ ସୁନ୍ଦର ଭାବରେ ବହୁତ ଲୋକ ଆଡମ୍ବର ସହିତ ଆମେ ପାଳନ କରିଥାଉ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା।
ହଁ ଗୁଣ୍ଡିଚା ସାତ ଦିନ ପରେ ପଡିଥାଏ ବାହୁଡା। ଯେଉଟା ବି ଗୁଣ ହ
ନିଶ୍ଚିତ। ବହୁତ ସୁନ୍ଦର।
ଆଜ୍ଞା କୁହନ୍ତୁ।
ବହୁତ ସୁନ୍ଦର ଭାବରେ ପଡିଥାଏ ଯାହାକି ବହୁତ ସୁନ୍ଦର ଦେଖାଯାଏ ବର୍ତ୍ତମାନରେ ଫୁଲ।
ଫୁଲ ଫଳରେ ଭରି ଯିବ ଏବେ ବର୍ଷା ଦିନ ଟା।
ହୁଁ ବହୁତ ସୁନ୍ଦର ଦେଖା ଯାଇଥାଏ।
ହୁଁ ଯେମିତି ଫାଷ୍ଟ ଆମର ଗୁଣ୍ଡିଚା ପଡିଥାଏ ରଥଯାତ୍ରା। ସାତ ଦିନ ପରେ ବାହୁଡା ଯାତ୍ରା ପଡିଥାଏ ବାହୁଡା ଗୁଣ୍ଡିଚା ଯାତ୍ରାରେ। ଜଗନ୍ନାଥ ଯାଆନ୍ତି ତାଙ୍କ ମାଉସୀ ମାଙ୍କ ମନ୍ଦିରକୁ ସେଠି ପୋଡ ପିଠା ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇକି ପୁଣି ଫେରିଥାନ୍ତି ତାଙ୍କ ଶ୍ରୀମନ୍ଦିରକୁ ଫେରିବା ବାଟରେ ହୁଁ ସିଏ ଦିନେ ଦୁଇ ଦିନ ବି ବାଟରେ ରହିଥାନ୍ତି। ଆମର ଏଇଟା ଓଡିଆ ଜାତିର ପରମ୍ପରା ରଥଯାତ୍ରା ବହୁତ ବଡ ପର୍ବ। ହଁ।
ହୁଁ ବହୁତ ବଡ ପର୍ବ ବହୁତ ସୁନ୍ଦର। ଆରେ ବହୁତ ହୋଇଥାଏ ସରକାର ବିଭିନ୍ନ ବହୁତ ଥାନା ପୋଲିସ ଥାନା କର୍ମଚାରୀ ମାନେ ସେଠାରେ ରହିଥାନ୍ତି। ମାଡ ଗୋଳ ନହେବା ପାଇଁ।
ସୁରକ୍ଷା ପ୍ରଦାନ କରିଥାନ୍ତି ଆଉ ଲୋକମାନଙ୍କ ପାଇଁ ଖାଦ୍ୟ ପାନୀୟ ଏସବୁ ବ୍ୟବସ୍ଥା ବି କରିଥାନ୍ତି ଏ ବିଭିନ୍ନ ଲୋକ ଯୌରା ଯୌରା ରୁ ସମସ୍ତେ ଆସିକି ପୁରୀକି ମାନେ ଜଗନ୍ନାଥଙ୍କୁ ଦେଖିବା ପାଇଁ ତାଙ୍କ ମ
ଯାହା ଫଳରେ ଅସୁବିଧାର ସମ୍ମୁଖୀନ ନହୋଇ ସୁବିଧା ଜନକ ଭାବରେ ଭଲରେ ଭଲରେ ରଥଯାତ୍ରା
କରି ସେ ଫେରିଥାନ୍ତି ଘରକୁ।
ନିଶ୍ଚିନ୍ତ ରଥଯାତ୍ରା ତାପରେ ବାହୁଡା ଯାତ୍ରା ଯାତ୍ରା ବାହୁଡ ଯାତ୍ରା ପରେ ଠାକୁରଙ୍କର ସୁନାବେଶ ସୁନାବେଶ ପରେ ନୀଳାନ୍ଦ୍ରି ବିଜେ।
ହଁ।
ହଁ ବହୁତ ସୁନ୍ଦର ଭାବରେ ପାରମ୍ପରିକ ଢଙ୍ଗ
ବାହାରେ ଠାକୁରଙ୍କୁ ଦେଖିବାକୁ ମିଳିଥାଏ ଆଉ ଶ୍ରୀମନ୍ଦିର ତ ସେ ବର୍ଷ ସାରା ରହିଥାନ୍ତି। ଆଉ ସେ କେବଳ ଏଇ ଟାଇମ ରେ ବାହାରକୁ ଆସିକି ଦର୍ଶନ ଦେଇଥାନ୍ତି ପ୍ରଭୁ।
ହଁ ଭକ୍ତଙ୍କ ମନ କୁଣ୍ଠ ନିଶ୍ଚିନ୍ତ।
ଆଉ ଭଗବାନଙ୍କୁ ଯିଏ ଆନ୍ତରିକତା ସହିତ ଡାକିଥାଏ ସିଏ ତା ପାଖରେ ନିଶ୍ଚିତ ପହଞ୍ଚିଥାଏ। ତମେ ଯୋଉଠି ଥିଲେ ବି ଭଗବାନଙ୍କୁ ଦେଖିପାରିବ ମାନେ ଭାବନାରେ ତାଙ୍କର ତମ ମନ ଭିତରେ ଭାବନା କଲେ ବି ସେ ଆସିକି ତମ ପାଖରେ ହିଁ ସବୁ ବିପଦରେ ରଖ
ନିଶ୍ଚିନ୍ତ ଭଗବାନଙ୍କୁ ତମେ ଯେ ଭରି ଭାବରେ ଯେଉଁଠି ସ୍ମରଣ କରି ବିି, ଭଗବାନ ତମ ପାଖରେ ହିଁ ସବୁବେଳେ ଥିବେ।
ହୁଁ।
ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ କାର୍ଯ୍ୟରେ ସବ ସବୁଠାରେ ଭଗବାନ ହିଁ ବାସ କରିଥାନ୍ତି।
ଆଉ ଶ୍ରୀମନ୍ଦିରରେ ତ ପ୍ରଥମେ ଫାଷ୍ଟ ଗଲା ବେଳକୁ ଆମେ ଦେଖିବା ସିଂହ ଦ୍ୱାର ସିଂହ ଦ୍ୱାର ଭିତରେ ଆମ ବାଇଶଟି ପାହାଚ ରହିଥାଏ। ପାହାଚ ପାହାଚକୁୁ ଆମେ ଆଗକୁ ଆଗକୁ ଗଲେ ଠାକୁରଙ୍କର ଗର୍ଭ ଗୃହ ପଡି ହଉ ହଁ ସେଟ ପୂର୍ବ, ପଶ୍ଚିମ, ଉ ଉତ୍ତର ଦକ୍ଷିଣ ଦ୍ଵାର ଥାଏ ହୁଁ ବାଘ ଦ୍ଵାର ଆଉ ହ ଘୋଡା ଦ୍ୱାର, ହସ୍ତି ଦ୍ଵାର, ଆଉ ସିଂହ ଦ୍ୱାର, ସିଂହ ଦାର ଆମକୁ ମେନ୍ ମେନ ପୁ ରହିଥାଏ ଉତ୍ତର ପଟେ ସେ ଆଉ ପୂର୍ବ ପଟେ ହୁଁ।
ପୁରୀ ବଡଦଣ୍ଡ ପୁର ବହୁତ ସୁନ୍ଦର, ଆପଣ ଯାଇଛନ୍ତି ସେଠି?
ହଁ ହଁ ମୁଁ ବହୁତ ଥର ଯାଇଚି। ଆଉ ଗରୁଡ ସ୍ତମ୍ଭ ରହିଥାଏ। ଅରୁଣ ସ୍ତମ୍ଭ ରହିଥାଏ।
ଆଜ୍ଞା ବହୁତ ବଡ ଅରୁଣ ସ୍ତମ୍ଭ ଥାଏ। ଗରୁଡ ସ୍ତମ୍ବ
ତାଙ୍କର ସୁଦର୍ଶନ ମେନେ ଆମେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ସହିତ ବି ସୁଦର୍ଶନଙ୍କୁ ଆମେ ଆରାଧନା କରିବା ଦରକାର। ଆମ ତ୍ରିମୂତ୍ତି ନୁହେଁ ଚତୁର୍ଦ୍ଧା ମୁ ସେଥିପାଇଁ ଆମେ ଉ ମାନେ ଓଡିଶାରେ କୁହାଯାଏ ଆଉ ଠାକୁରଙ୍କ ସହିତ ବି ସୁଦର୍ଶନଙ୍କୁ ବି ପୂଜା କରିଥାନ୍ତି ଲୋକ।
ନିଶ୍ଚିନ୍ତ ଆଜ୍ଞା।
ଆ ସୁଦର୍ଶନ ଚକ୍ର ବିଭିନ୍ନ ଧାତୁ ଉ ହୁଁ ଡେ ତିଆରି ହେଇଚି।
ସୁଦର୍ଶନ ଚକ୍ର। ଆଜ୍ଞା ଜଗନ୍ନାଥଙ୍କର ରଥଯାତ୍ରା ର ମହାତ୍ମ୍ୟ ବର୍ଣ୍ଣନା କଲେ ତ ସରିବନି ଅତ୍ୟୁକ୍ତି ହେବ ନାହିଁ। ବହୁତ ସମାପ୍ତ ହେବ ନାହିଁ ଇଁ ଦିନ ପରେ ଦିନ ବର୍ଷ ପରେ ବର୍ଷ। ମାସ ପରେ ମାସ ବିତିଯିବ ବୋଧେ ସରିବନି। ଆଜ୍ଞା ଆପଣଙ୍କୁ ଧନ୍ୟବାଦ ଆପଣ ପୁରୀ ର ଜଗନ୍ନାଥଙ୍କ ବିଷୟରେ ଏତେ ସାରା କଥା ଜାଣିଛନ୍ତି ସମ ସଂକ୍ଷିପ୍ତ ତ ଭାବରେ ମତେ ବୁଝେଇଥିବାରୁ।
ମୁଁ ଭୁଣି ଯୋଗୁ ଧନ୍ୟ ମନେ କରୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଆଜ୍ଞ ପୁରୀ ମନ୍ଦି ପୁରୀରେ ଆଉରିବି ଛପନ ଭୋଗ ବହୁତୁ ଡେଲି ଡେଲି ହୋଇଥାଏ। ଆଉ ସି ଜାଣିଛନ୍ତି ଅବଡା କେମିତି ରନ୍ଧାଯାଏ? ଅଭଡା ଗୋଟେ ଚୁଲି ଉପରେ ଗୋଟେ ହାଣ୍ଡି ଥୁଆ ହେଇଥାଏ। ତା ଉପରକୁ ଆଉ ଗୋଟେ ହାଣ୍ଡି ତା ଉପରକୁ ଆଉ ଆଉ ଗୋଟେ ହାଣ୍ଡି ମାନେ ସେ ହାଣ୍ଡି ଆମେ ରାନ୍ଧିବାକୁ ମାନେ ଇଏ କଲେ ତା ଉପର ହାଣ୍ଡି ଗୁରା ବି ସେ ଆପେ ଆପେ ମାନେ ଭା ଉଁ ପ୍ରସାଦ ହେଇଯାଏ। ଆମେ ନିଆଁ ଆମେ ଗୋଟେ ଗୋଟେ କରିକି
ଆଜ୍ଞା, ଆଜ୍ଞା ଆପଣଙ୍କୁ ଧନ୍ୟବାଦ ନମସ୍କାର।
ହଁ ଆପଣଙ୍କ ସହିତ ବି ଆ ଆଜ୍ଞା।
ଆଜ୍ଞା।